ହ୍ୟାଲୋ।
ହ୍ୟାଲୋ।
ହୁଁ। ହଁ ସାଙ୍ଗ ଶୋଇକି ଉଠିଲି ଏବେ ମୁଁ।
ମୁଁ ଲଞ୍ଚ କରିନି ମୁଁ ଡାଇରେକ୍ଟ ଶୋଇ ପଡିଥିଲି।
ନିଦ ତ ମାରଛି ଶୋଇଛି।
ରଜରେ ଏ କଣ ସଜ୍ଜ ବାଜ ହଉନ?
ରଜରେ ସଜବାଜ ହେମି ଆ ରାତି କିି ହେମି ନା। ଦିନରୁ କାଇଁ ସଜା ସଜ ଖରା ହଉଛି।
ହଁ ହୋ ତମେ ଝାଳରେ ଛାଡିଯିବନ।
ହଁ।
ସେପାଇ କମେ ଭଲ ଇଏ କରୁଛ ଉପରେଉଛ ଆଉହଁ।
କଣ କହୁଛ?
ତ ପୁରା ଡୁଟି ସ୍ଲିପ୍ ନଉଛ ଆଉ।
ହଁ ବୁଟି ସ୍ଲିପ ନଉଛି ହଁ ହଁ। ଆଉ ତମର ଏଇ
ହଁ
କେତେଟା ସାଙ୍ଗ ହେଲେଣି?
ମୋର ମୋର ତ ବହୁତ ସାଙ୍ଗ।
ହଁ ହଁ।
ତମର କେତେ ସାଙ୍ଗ?
ଓ ମୁଁ ଟିକେ ମୋର ଟିକେ ଅଳ୍ପ ଲିମିଟେ ସାଙ୍ଗ ମାନେ ମୁଁ ଯୋଡି ଯାଏ ସେ ତିନି ଜଣ ହୁଅନ୍ତି ତାଙ୍କ ସହିତ ପୁରା ହୋଲ ସେସନ ମୋର ଯାଏ।
ନା ମାନେ ମୋର ମାନେଙ୍କୁ କହିଲ ମାନେ ବହୁତ ସାଙ୍ଗ ଥାଆନ୍ତି କିନ୍ତୁ ତା ସମସ୍ତ ମଲେ ମନ କଥା ବୁଞ୍ଚି ପାରିବେ କି
ହୁଁ ହୁଁ।
ତ କିଛି ତ ଖାନ୍ତି ମାନେ। ଭଲ ନୁହେଁ ସମସ୍ତେ ଭଲ କିଛି ଜଣ ଅ ଆସିି ଯାଆନ୍ତିନି। ସେ ଯୋଉ ଘନିଷ୍ଠ ସାଙ୍ଗ ଆଉ କିଛି ଜଣ ଏମିତି ଆଉ।
ହଁ ଆଚ୍ଛା ଆଚ୍ଛା।
ଆଉ କାଳେ କଣ।
ତମର କଣ ଖାଇଆ ପିଇଆ ହେଇଛି?
ଆଜି ଆଜି ଆମର ହେଇ ହୁଁ ହୁଁ ଇଏ ଭାତ ଆଉ ପନିର ତରକାରୀ।
ଓ
ଆଉ ଆମ୍ବ, ଡାଲି। ଏ ଆଉ ଘରେ ଯୋଉ ଏବେ ଆମ୍ବ ସବୁ ଆଉ ଅଛି ନା। ସେଥିପାଇଁ ଯୋଉ ଘରେ ଖଟା କରନ୍ତିନି।
ହୁଁ।
ହୁଁ ସେଇ ଖଟା। ଖାଇଛି ଆଉ।
ଉଁ ବଢିଆ ଆଉ ମୁଁ।
ହୁଁ।
ମୁଁ ସକାଳେ ଆଜି ଉପମା ଖାଇଛି।
ଉପମା।
ହୁଁ।
ହୁଁ ତମ ଉପମା ଫେବରେଟ।
ଅ ଫେବରେଟ ନୁହ ହଁ ଟିକେ ସକାଳୁ ଟିକେ ହେଲ୍ଦି ଖାଇବା କଥା।
ଓହୋ ହଁ ଏବେ ହେଲ୍ଡି ରହିବା କଥା।
ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା କଥା ସେଥିଲାଗି ଆଉ।
ସମ୍ପତ୍ତି ନା ସ୍ୱାସ୍ଥ୍ୟ ସମ୍ପତ୍ତି।
ହୁଁ ହୁଁ।
ହୁଁ। ଆଉ କାଲି କଣ ପ୍ରୋଗ୍ରାମ କଣ କୁଆଡ଼େ ଟିକେ ବୁଲିବାକୁ ଯିବାର ଅଛି ବୋଧେ?
ନାଁ କାଲି କୁଆଡେ଼। ବୁଲାବୁଲି ର ପ୍ଲାନ୍ ତ ଏ ଯାଏଁ ହେଇନି ଦେଖିବା କଣ ହଉଛି।
ସବୁ ସାଙ୍ଗେ ସାଙ୍ଗେ ହଉଛି ନାଇ ତା
ଅ ହଁ ଆମର ସଡନ ପ୍ଲାନ୍।
ଉଁ ଭଲ ଭଲ। ଖରା ହଉଛି?
ଖରା ଖରା ମାନେ ଜୋରସୋରରେ ଖରା ହଉଛି।
ହୁଁ ହୁଁ। ଆମ ଗାଁରେ ଏଠି ଗୋଟେ ଲୋକ ଟେ ମାନେ କାଲି ହେଲା ରାତିରେ ତାଙ୍କର ଡେ ହେଇଗଲା ବହୁତ୍ କମ୍ ଏଜ୍।
ତ କଣ ଆମ।
ଆଗରୁ ମାନେ ଯୋଉ ହାଟ ହାଟ। ହାଟ ଚୋକ ବହୁତ ଆଗରୁ ଦି ଥର ହାର୍ଟ ଚୋକ ଯୋଉ ଷ୍ଟ୍ରୋକ୍ ହେଇଯାଏନି।
ହାର୍ଟ ଷ୍ଟ୍ରୋକ।
ହଁ ତ ଆଗରୁ ଦି ଥର ମାନେ ମାରେ ତାପରେ ଥାର୍ଡ଼ ଥରକୁ
ହଁ ହଁ ହଁ। ତିନିଥର ହୁଏ ଦିଥରରେ ନର୍ମାଲ ତିନି ଥରରେ ଲୋକ ଡେଥ କରିବ।
ହଁ ହଁ। କାଲି ରାତି ସେ ଏକ୍ସପାଟ କରିଗଲେ ନା ମରିଗଲେ ତ। ଏଇ ସକାଳୁ ମୁଁ ଶୋଇ ଉଠୁଥୁନେ ଆଉ ଘର ମାନେ ଦିଇ ତିନଟା ଘର ପାଖା ସାତଟା।
ହଁ।
ହଁ ମୁଁ ତ ଶୁଣିଲି ମତେ ଭଲ ଲାଗିଲାନି କାଇଁ।
ହଁ ଏ ଘର ପାଖରେ ମୁଁ ତ ଆମ ଘର ପାଖରେ ଏ ନ ଏ ବେ ରିସେଣ୍ଟ ମାନେ ଏଇ ପନ୍ଦର କୋଡ଼ିଏ ଦିନ ଭଳିଆ ହ ବ ଜଣଙ୍କର ହେଲା ସାପ ତାଙ୍କୁ କାମୁଡ଼ି ଦେଇଥିଲା ତ ସାପ କାମୁଡ଼ି ଦେଇଥିଲା କୁହନା କୁହନି ତାଙ୍କର ମୋ ମାନେ ସାପ କାମୁ ଉଁ ବଡ଼ ସାପ କାମୁଡ଼ି ଦେଇଥିଲା ତାଙ୍କୁ ହେଲା ସିଏ ଯାଇଥିଲେ ତାଙ୍କ ବାପ ଘରକୁ ହୋଉଚି ସେ କହିଲେ କି ହଁ ମତେ ସାପ କାମୁଡ଼ି ଦେଇଚି ଆଉ ଯିଏ ଫୁଲ ତୋଳୁଥିଲେ କହିଲେ ମତେ ସାପ କାମୁଡ଼ି ଦେଇଚି ତାଙ୍କ ଭାଇ ହେରିକା କହିଲେ ନା ଧମଣା ଫମଣା ହେଇଥିବ ବଡ଼ ଡ ସାପ ନୁହଁ ହେଲେ ତାଙ୍କୁ ବଡ଼ ସାପ ଆକ୍ଚୁଲି କାମୁଡ଼ିଥିଲେ ତାପରେ ସିଏ ନେଇକି ଗଲେ ଝଡ଼ା ଝଡ଼ି କରିବା ପାଇଁ ମେଡ଼ିକାଲ ନେଲେନି ତାପରେ ହୋଉଚି ତାଙ୍କ ଆମ ସେ ମେଡ଼ିକାଲ ଯିବାକୁ ଗଲେ ତାଙ୍କ ବାପ ଘରୁ ଆମ ଛକ ଦେଇକି ଯିବେ ଆମ ଛ କତିରେ କହିଦେଇ ଗଲେ କି ଆମ ଘର ପାଖରେ ଗୋଟେ ଲୋକ କି ଆମ ଘରେ କହିଦେବ ଏମିତି ମତେ ସାପ କାମୁଡ଼ିଚି ମୁଁ ଯାଉଚି ମେଡ଼ିକାଲ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
ମେଡ଼ିକାଲ ଅଧା ବାଟରେ ଗଡ଼ି ପଇଲେ ଅଧା ବାଟରେ ଗଡିି଼ ପଇଲେ ଯେମତି ହେଟୁ ତାଙ୍କ ଘର ଲୋକ ଯାଇକି ପହଞ୍ଚିଲା ବେଳକୁ ଡକ୍ଟର ହେତଳୋକୁ କହିଦେଲେ ଡେଥ ହେଇଯାଇଚି ଆଉ।
ଆଉ ନାହାଁନ୍ତି ଆଉ ନାଇଁ?
ଉଁ ନା ମାନେ ଉଁ ହଁ ମରିଗଲେ ବୋଲି ଡକ୍ ଟର୍ ଇଏ କଲେ ତାପରେ ଅଳ୍ପ ବୟସ ସ୍ତ୍ରୀ ଲୋକଟାନା ତ ପୋଷ୍ଟମର୍ଟମ ଫୋଷ୍ଟମର୍ଟମ କଲେ ତାପରେ ଆମ ତାଙ୍କର ଗୋଟେ ଝିଅ ଅଛି ସେ ଗୋଟେ ଝିଅ ଅଛି ମୋଠୁ ଗୋଟେ ବର୍ଷ ବଡ଼ ହେଲା। ସିଏ ହେଲା ତାଙ୍କ ବଡ଼ ଝିଅ ଆଉ ତାଙ୍କ ଉଁ ମଝିଆ ଝିଅ ଯିଏ ସିଏ ହୋଉ ଚି ମୋଠୁ ଦି ବର୍ଷ ସାନ ହବ ସେଇ ଛୁଆଟା ଝିଅ ଛୁଆଟା ଆଉ ଗୋଟେ ଛୋଟ ପୁଅଟେ ମାନେ ସିଏ ଏବେ ଅଷ୍ଟମ ନବମ ଶ୍ରେଣୀର ଛୁଆଟେ ପୁଅ ଛୁଆ
ପୁଣି ସିଏ ମାନେ ସ୍ତ୍ରୀ ଲୋକ?
ହଁ ସେ ସ୍ତ୍ରୀ ଲୋକଟା ମରିଗଲେ ଅଁ କାଲି ଉଁହୁଁ ତ ହଇରାଣ ତ ହବ ଅଭିଅସଲି ତା ବା ପୁଣି
ହୁଁଉଁ।
ସ୍ ତାପରେ ହୋଉଚି କାଲି ହୋଉଚି ଆମ ସେଇ ଘର ପାଖରେ ଉଁ ଗୋଟେ ମାନେ ମ୍ୟୁଜିକ୍ ମ୍ୟୁଜିକାଲ୍ ଯୋଉ ପ୍ରସେସନ ଫ୍ରସେସନ୍ କରନ୍ତି ନା ମୁଜିକ୍ଲାର ମ୍ୟୁଜିକାଲ୍ ବ୍ରାଣ୍ଡ ହେଲା ଟୋଟାଲି ଚା ହଁଅ
ହଁ ବ୍ରାଣ୍ଡ ମାନେ ଇଏ ମାନେ ଟେଷ୍ଟିଙ୍ଗ୍ ହୁଏ ମାନେ ଟେଷ୍ଟ କରାଯାଏ।
ଯୋଉ ମ୍ୟୁଜିକାଲ ବ୍ରାଣ୍ଡ ମାନେ କଣ କହିଲ ବାହାଘର ବର ଯାତ୍ରୀରେ ଯୋଉ ଯାଏ ନା ପ୍ରସେସନ ପ୍ରସେସନ ମାଇକ୍ ଫାଇ
ପୂର୍ବୁରୁ ସବୁ ଇଏ କରାଯାଏନି ଟେଷ୍ଟ କରାଯାଏନି?
ହଁ ହଁ ହଁ ତାଙ୍କର ପୁରା ଗୋଟେ ଟେଣ୍ଟ୍ ହାଉସ୍ ସହିତ ତାଙ୍କର ପୁରା ମ୍ୟୁଜିକାଲ ବ୍ରାଣ୍ଡ ଗୋଟେ ଥିଲା ଟୋଟାଲି ମାନେ ନିଆଁ କେମତି ଲାଗିଯାଇଚି ରା ରାତିରେ ପୁରା ଟୋଟାଲି ସବୁ ଜଳିଯାଇଚି ଚାରି କୋଟି ଟଙ୍କାର ଜିନିଷ ଜଳିଯାଇଚି ପୁରା।
ହଁ ପରା ସେଇଆ ପରା ଏବେ ଏମତି ହିଁ ହୋଉଚି ନିଆଁ ପୁଣି ଖରା ଦିନରେ ନିଆଁ ଲାଗିଲେ ଲିଭେଇବା ଭାରି କଷ୍ଟ।
କରେଣ୍ଟ ଫରେଣ୍ଟ ଏଇ ଛୋଟ ଛୁଆ ଜାଣି ଜୁଣି ପାରିନାହାନ୍ତି।
ଅର୍ ସେତିକି
ଆ ଏଇ ଆମ ଘର ପାଖରେ ଆଉ ଗୋଟେ ଛୋଟ ଛୁଆଟେ ସେ ତାର ଏମିତି କରେଣ୍ଟ କୁ ଧରଚି କରେଣ୍ଟ ତାକୁ ଏତେ ଜୋରରେ ମାରଚି ଯେ ପୁରା ମାନେ ଅ ଉଁ ତା ହାତ ପୁରା କଣା ହେଇଯାଇଚି ହେଲା ଗାତ ହେଇଯାଇଚି ହାତ ହେଲା ହେଇଯାଇଚି କି ମାନେ ଏତେ ଜୋରେ କରେଣ୍ଟ ମାରିଛି ସେ ଆଉ କିଛି କହିପାରନି ସେ କରେଣ୍ଟ ମାରିଛି ସେ ତାର ଧରିକି ଠିଆ ହେଇଛି। ତା ବଡ଼ବାପା ତାକୁ ଆସିକି କହିଛି ଏଠିି କଣ ଠିଆ ହେଇଛୁ କହିକି ହାତ ପକେଇ ଦେଇଛି ତା ଉପରେ ତାକୁ କରେଣ୍ଟ ମାରିଛି ତାପରେ ହଉଛି ମାନେ ଛୁଆଟା ଏତେ କରୁନାହାନ୍ତି ସେଠି ମାନେ ଡାଇରେକ୍ଟ ମାନେ ଇଏ କରି ଦେଇଚି ହେଲା କାନା ବହୁତ ଶୌଚନ ହେଇ ପାରସୀ ତା ବା ପଢା ପ ଛଡ ଛାଡିଲାନି ଲାଷ୍ଟ ଯ କଟାଟ ବନ୍ଦ କଲା।
ହୁଁ।
କଟାଉଟ ବନ୍ଦ କରିକି ଛୁଆଟାକୁ ଇଏ କଲେ ସାଙ୍ଗେ ସାଙ୍ଗେ ମେଡ଼ିକାଲ ନେଇଗଲେ। ଆଉ ନେଇ ହସ୍ପିଟାଲଟା ଟିକେ ପାଖରେ ତ ହଁ ଛୁଆଟା ଭଲ ଅଛି।
କରେଣ୍ଟ ମାଇଲେ ସାଙ୍ଗେ ସାଙ୍ଗେ ନା ମାନେ ଗୋଟେ ସେକେଣ୍ଡରେ ବି ମଣିଷକୁ ମାରିଛିି ଶୁଣୁନ ତାପରେ ଆମ ଆ ଘରକୁ ଦିନ ସକାଳେ ପୁଣିବି ତାପରେ ତାଙ୍କର ବି ତିନିଟା
ହଁ।
ମାନେ ବାହା ହେଇଯାଇଛନ୍ତି ବା ହେଇ ମରି ଯାଇଛିି ସେଇ ସପିଙ୍ଗ ମହଲରେ କାମ କରୁଛନ୍ତି। ହଉ ଜଣେ ତିନି ନମ୍ବର ଜିଏ ସିଏ ତାଙ୍କର କରିଛନ୍ତି ଡିପ୍ଲୋମା କରିଛି ହେଲା।
ହଁ ଟିକେ ତମେ ସ୍ପିକର ପାଖକୁ ଆଣିକି କୁହ ତମ କ
ହଁ ହେଲେ ସିଏ ମାନେ ଆ ତାଙ୍କୁ ଏତେ ଚିହ୍ନିନି ନା। ସେ ତାଙ୍କ ଇସପାୟାର କରିଗଲେ ଦୁଃଖ ଲାଗିଲା ମାନେ ମଣିଷ ଜୀବନ ସତରେ କିଛି ନାହିଁ।
ହୁଁ।
ପୁରା ଚାଲିକି ବସିବୁ କିଛି ନାହିଁ ସେତେବେଳେ ମଛି ଇଏ କରିଛି।
ସେଇବା
ହଁ ମାନେ ତାଠୁ ଭଲ ଖାଇବ ପିଇବା କାହା ପ୍ରତି କିଛି ଇଏ କରିବନି ସମସ୍ତଙ୍କୁ ସ୍ନେହ କରିବ। ହୁଁ ତାପରେ ଯେମିତି ତମେ ଯେତେବେଳେ ଯିବାର ଯିବ ତ ଯାହାହେଲେ ବି ଯିବ
ଅଁ ସେଟ ତ କିଏ ଅଟକେଇ ପାରିବେନି ଦେନ
ଥିଲେ କିନ୍ତୁ ମାନେ ଏଇ ଯୋଉ ମୋହ ମୟା ରହୁନି କି ଓ ମଧ୍ୟ ମାମୁଁ ଘର ତ ସେଇ ଗୁଡା ସବୁ ଇଏ ହେଲେ ଭରି କଷ୍ଟ ନା କେଜଣେ ଛାଡ଼ି ଗଲେ ନିଜର୍ ଲୋକ ତ ବହୁତ ଦୁଖ ଲାଗେ।
ହୁଁ।
ତମକୁ ସବୁ ପୁରାଣ ଫୁରାଣ ଭଲ ଲାଗେ ଇଏ
ହଁ ମୁଁ ତ ବିଶ୍ଵାସ କରେ ଭଗବାନଙ୍କ ଉପରେ ପୁରାଣା ଫୁରାଣ ସବୁ ଉପରେ।
ହୁଁ। ମତେ ବି ବହୁତ ବହୁତ କଥା ସବୁ ଜାଣିବାକୁ ଭଲ ଲାଗେ ମୁଁ ତ କୃଷ୍ଣଙ୍କୁ
ବହୁତ ଭଲ ଲାଗେ ବହୁତ ମାନେ ଭଗବାନ ବି ମାନେ ଭଗବାନ ଅଛନ୍ତି ଅଛନ୍ତି ବୋଲି ତ ଦିନରାତି ହଉଛି ନା।
ହୁଁ।
ତମେ ପୁରା ସ୍ପିରିିଚୁଆଲ ନା ପୁରା
ମୁଁ ତାହଲେ ବୁଝିପାରେନି ଆଏ ସେ ତାଙ୍କର ଏବେ କଣ ଦରକାର ଥିଲା ମାନେ ସେ ବୁଢା ବୁଢ଼ୀଙ୍କୁ ବି ନେଇ ପାରିଥାନ୍ତି ନା। କମ ବୟସ ଇଏରୁ ନେଇଗଲେ ଜଣକୁ କଷ୍ଟ ହବ ନା।
ଏ ଆମ ଘର ପାଖ ରେ ଗୋଟେ ମାନେ ଉଁ ବୁଢୀଟା ଅଛି ତାକୁ କେତେ ବର୍ଷେ ଜାଣିଛ ନା? ଶହେ ବର୍ଷ ଏବଭବ।
ହଁ ଆମ ଘର ପାଖରେ ବି ବହୁତ ସାରା ଅଛନ୍ତି ଶହେ ଦଶ ଶହେ ଦେଖ ଦେଖ ଚାଲୁଥିବ ଜୀବନ ପଳେଇବ ଭଲ
ତାକୁ ଯେତେବେଳେ କହିବେ କି ହଉଛି ମାନେ ଯାହାଲେ ଉ ବୁଢୀ ଲୋକ ଏତେ କଷ୍ଟ ଟ ପାଉଛି ଇ କରୁଛି ହେଲେ ତାକୁ କହିବେ ଆଉ ହଉଛି ମା ତ ଠାକୁରଙ୍କୁ ଡାକେ ଭଗବାନଙ୍କୁ ଡାକେ ହଉ। ସେ ଇଏ ହେଇଯିବ। ମତେ ଉଦ୍ଧାର କର। ସିଏ ଯିଏ ତାକୁ କହିବ ସିଏ ତା କ କ ତାକୁ ଗୋ ଟ କହିବ। ତୁ ତୁମେ ମରଯାଉନା।
ତୁମେ ମରି ଯାଉନ ହଁ ମାନେ ଯାହା ବି ମଣିଷ ନା ଲୋଭ ରହୁଛି ଆଉ। ତ ଏବେ ବି ଲୋଭ ଛାଡିନି ନିଜ ସେଥିପାଇଁ ଆ ମାନେ ଇଏ ଅଛି। ରଙ୍ଗ
ହଁ ଷ୍ଟ୍ରଙ୍ଗ ଅଛି ନିଜ କାମ ନିଜ କରଛି ସେ ପଖାଳ ଖାଇଦଉଛି ଜାଣିଛ ନା।
ଭଜା ହଉ ଧନ୍ୟ ଗୁଡ଼ିବା ହଁ।
ଆମର ଟିକେ କହିଲା ବେଳକୁ ଆମେ ପଖାଳ ଖାଇବା କଥା କହିଲେ ନା। ଖାଇମିନି ପିଇମିନି ଏମିତି ଏମିତି
ତମେ କଣ ପ୍ରା ବ୍ୟାୟାମ ଯୋଗ ଫୋଗ କରୁଛ।
ଯୋଗ ନା ମୁଁ ବୟାମ ଫୟମ ହେଉଛି କରେନି।
ବ୍ୟାୟାମ କର।
ମୁଁ କିଛି କରେ ନା ମୁଁ।
ଖାଲି ମାନେ ସୁସ୍ଥ ଖାଇବା ଖାଅ ଡାଏଟ୍ ପାଇଁ।
ହେଲଦୀ ଖାଇ ଡାଏଟ ବି ନୁହେଁ।
ଆଉ।
ମାନେ ହେଲ୍ଦି ଖାଏ ଖାଏ ବେଳେ ବେଳେ ମାନେ ଇଚ୍ଛା ହୁଏ ଆଉ।
ଓହରି।
ମନ ଉପରେ ନିର୍ଭର କରେ।
ହଁ ମନ ନ ଉପରୁି ପଖାର କରିରି ଜେଛି ମ୍ୟାଡ଼ର
ହୁଁ।
ନନ୍ଦନକାନନ ଯାଇଛ?
ହଁ ଛୋଟବେଳେ।
ଓହ। ଏବେ ଏବେ ବୋଲେ ନନ୍ଦନକାନନୀ ଆଉ କେହି ନାହାଁନ୍ତି ପଶୁପକ୍ଷୀ ଅଧିକ।
କଣିଲ ନନ୍ଦନ ଗନନି।
ମାନେ ଏବେ ସବୁ ମାନେ ମୋଟା ହେଇକି ଥିଲି ବାଘ ପାଖ ଏ ବି ସବୁୁର ଝଡିଗଲେଣି ଅଧା ନାହାନ୍ତି। େ କ ହଁ ତାଗର ଯେମିତି ଥିଲେ। ହଳଛି ଲେବଆ
ହଁ ମୁଁ ଥରେ ଯାଇଥିଲ। ନନ୍ଦନକାନନ ଯାଇଥିଲି ଆଉ ପଠାଣି ସାମନ୍ତ ପ୍ଲାନେଟୋରିୟମ ଯାଇଛ।
ହଁ।
ତା ଭିତରେ କେବେ ଦେଖ।